ହ୍ୟାଲୋ
ହଁ ଏବେ କଣ କରୁଥିଲୁ କି?
ବସଥିଲି।
ହୁଁ ହୁଁ ଆଉ।
ଆଉ ତମେ କଣ କରୁଥିଲ?
ମୁଁ ମୁଁ ତ ଏଇଠି ସେଇ ମାନେ ଆକ୍ଚୁଆଲି ଟିକିେ ଅନଲାଇନରେ କାମ କରୁଥିଲି। ଆଜିକାଲି ତ ମାନେ ଏ ସବୁ ମାନେ ଘରେ ସବୁ ସୁବିଧା ହେଇଯାଉଛି ବାହାରକୁ ଯିବାକୁ ପ ପଡ଼ନି ସେଥିପଁ ବସିିକିଏ ଦେଖୁଥିଲି କଣ ଗୋଟେ କୁଆଡ଼େ ଚାକିରି ଫକିରି ବ ହେଲେ ରୁହନ୍ତି ଆଉ ବହୁତ ଦିନିଆଟା ଘରେ ବସିଲେଣି କିଛି କିଛି ଚାକିରି ଫାକିରି ନାହିଁ ତ ଦେଖୁଛୁ ଅନଲାଇନ୍ରେ କଣ କେଉଁଠି ପୋଷ୍ଟ ବାହାରିଥିବ ପକାପକି କରିବା ପାଇଁ। ସେଥିପାଇଁ ଆଉ ତୁ ଏବେ କଣଢା ପାପୁଡି କରୁଛୁ ନାଉ କଣ?
ହଁ ଏବେ ତ ମୋର ପଢା ସରିନି ପଢା ସରିଲେ ଦେଖିବା ଚାକିରି କଣ କରିବା ଆଉ।
ହୁଁ ହୁଁ ତୁ କଣ ମାନେ କଉ ଲାଇନକୁ ଯିବ। ବୋଲି ଇଚ୍ଛା ମାନେ ପ୍ରକାଶ କରୁଛୁ।
ଆମର ତ ଅଛି ଯିବା ପାଇଁ ଅଛି ମାନେ ମାମା କହୁିବ ତ ନର୍ସିଂ କରିବା ପାଇଁ ଯ ମୁଁ କହିଲି ନାଇଁ ମୁଁ ନର୍ସିଂ ମତେ କରିବା ପାଇଁ ଇଚ୍ଛା ନାହିଁ। ଦେଖିବା ଦେଖିବା କଣ ଗୋଟେ ଯିବା ଆଉ କ କହି ମାମା କଲେ ପ୍ଲସ୍ ଟୁ ଟା ମୁଁ କହିବି। ପ୍ଲସ ଟୁ ସରିସାରିଲେ ତାର କହିବି ତତେ ଆଉ।
ଆଉ ତୋର ସାଙ୍ଗମାନୋନ ସବୁ କଣ କେମିତି ସୁଢାପଢି କିଏ କୋଉ ଲାଇନ
ହଁ ଏମିତି ସମସ୍ତେ ଗଲେଣି ଆଉ।
ଆଉ
ନାଇଁ ନାଇଁ ଏମତି ସବୁ କଲେଣି ମୋଠୁ ସାଙ୍ଗ ମୋଠୁ ବଡ ଏମିତି ସବୁ ଗୋଟେ କଲେଣି କିଏ କୁଆଡ଼େ ଯାଉଛି କଣ ମୋତେ କହୁଥିଲେ ଜଣେ ନର୍ସିଂ କିଏ କରିଯିବ ବୋଲି କହୁଥିଲେ ସିଏ ଗଲେଣି କି ନା କଣ ହେଇଣି ଯାଉଥିବେ ବୋଧେ
ହୁ ହୁଁ ତାହେଲେ ତେସ୍ତେ ସମସ୍ତେ ଲାଇନ୍ରେ ଏନଗେଜ ରହିଲେଣି ମୁଁ ବି ଯଦ ଦେଖୁଥିଲି ଯଦି ଏଇ ଯେଉଁ ମାନେ ଫ୍ରିଲାନ୍ସିଂ କାମ ଯଦି କିଛି ହୋଇପାରିଲ ମାନେ ବହୁତ ଭଲ ହୁଅନ୍ତା ଆଜିକାଲି ତ ଦିନକୁ ଦିନ ବେକାରୀ ସମସ୍ୟାଟା ବଢ଼ିଛି ତ ସେଥିପାଇଁ ିକେ ମାନେ ଅନଲାଇନ୍ ଦ୍୍ୱାରା ବି ଆଜିକାଲି ବହୁତ ସାରା କାମ ହେଇପାରୁଛି ମାନେ ଯେଉଁଟାକି ଘରେ ବସିକି ସବୁ ପସିବୁଲ୍ ମାନେ ଯେମିତି ଆଗରୁ ମାନେ କଣ କହିଲେ ଏବେ ତ ଏବେ ବି ଅନଲାଇନ୍ କାମ ବି ବହୁତ ଲୋକମାନେ ଚାକିରିରୁ ବାହାରିଲେଣି ଯେମିତି ଏଆଇ ଯେବେଠୁ ଲାଗିଗଲାଣି। ଏଆଇ ଲାଗିବା ଦ୍୍ୱାରା ବହୁତ ଲୋକମାନୋନେ ଏବେ ମାନେ ତିରିଶ ହଜାର ମାନେ ଲୋକଙ୍କୁ ବି ଏବେ ବାହାର କରାହେଇଛି ଫେସବୁକ୍ କଣ ଆମାଜନ୍ କଣ ବହୁତ ସାରା ତର ଏମ୍ପ୍ଲୋୋଇ କି ସବୁ ବାହାର କରିଦେଇଛି ଏଆଇ ଯେବେଠୁ ଲାଗିଲୋଣି ବହୁତ ସାରା କାମ ଏଥିରେ ଏଆଇ କରିଦେଉଛି ମୁଁ ବି ଆଗରୁ ଗୋଟେ କାମ ଲେ ଏବେ ସବୁ ପ୍ରମ୍ପଟ ମାନେ ଗୋଟେ ଗୋଟେ ମାନେ ପ୍ରମ୍ପ୍ ଦେଇ ମାନେ ଭଲସେ ଜାଣିପାରୁଥିବା ଦରକାର ଆଉ ଏଆଇ କି ମାନେ ପ୍ରପର୍ ମାନେ ଯେଉଁମାନେ ବ୍ୟବହାର କରୁଛନ୍ତି ସେ ବିଷୟରେ ରିଲେଟେଡ଼୍ ଯଦି କିଛି କୋର୍ସ କରନ୍ତେ ମାନେ ବହୁତ ଭଲ ସେଇ ଲାଇନ୍ରେ ମୁଁ ଦେଖୁଛି ମାନେ ଭଲ ଜବ୍ର ଫ୍ୟାସିଲିଟି ରହୁଛି। ଯାହାଦ୍ୱାରା ଲୋକମାନେ ବହୁତ ଭଲସେ ପାଇପାରୁଛନ୍ତି ଆଉ ଡାଟା ଆନାଲିସ୍ ଏମାନେ ବି ଯେଉଁମାନେ କରୁଛନ୍ତି ସେମାନେ ବି ଭଲ ଫାସିଲିଟି ପାଉଛନ୍ତି ଆଉ ଏଇ ଯଉି ରିଲେଟେଡ଼୍ ଯଦି କେହି କିଛି କୋର୍ସ କରନ୍ତା ମୁଁ ଭାବୁିଲି ସେି ବହୁତ ଭଲ ଚାକିରୀ ଖଣ୍ଡେ କରନ୍ତା ଆରାମସେ ମାସକୁ ସବୁ ମାନେ ତିରିଶ ରରୁ ଚାଳିଶ ହଜାର କମେଇ ପାରନ୍ତା ଲୋକମାନେ ଆଉ ସମସ୍ତେ ଖାଲି ଗୋଟେ ମେ ଯେମିତି କୁହନ୍ତି ମେଡ଼ିକାଲ ଲାଇନ୍ ହେବେ କି ଟିଚର୍ ଲାଇନ୍ କିନ୍ତୁ ଏଇସବୁ ଲାଇନେ ବି ବହୁତ ଭଲ ଫାସିଲିଟି ରହୁଛି ଲୋକମାନଙ୍କ ପାଇଁ ଯିଏ ବି ଚାହିଁବ ଏଇ ଲାଇନ୍ରେ ଗଲେ କି ଏମ୍ ବି ଏ ମିତିଏ କରନ୍ତା କି ଆଇଟି ସେକ୍ସନର ଅଲଗା ବି ବହୁତ ଡିପାର୍ଟମେଣ୍ଟ ଅଛି ସେଇ ବିଭାଗରେ ବି ଗଲେ ବହୁତ ଭଲ ଚାକିରରି ମିଳନ୍ତା ତୁ ଯଦି ବି ଚାହିଁବୁ ଏଇ ଲାଇନ୍ରେ ବି ଗଲେ ତୋ ପାଇଁ ବହୁତ ଭଲ ହେବ ଆଉ ତୁ ଇଣ୍ଟରେଷ୍ଟେଡ ଅୁ ଏଇ ଲାଇନ ରେ ଯିବା ପାଇଁ
ଆଜିକାଲି ତ ସବୁ ଏଇରେରେ ଚାଲି ଅନଲାଇନରେ ଆଉ ସେଇଟା ମୁ ମାମାଙ୍କୁ କହି କହିଲେ ହଁ ପଢାପଢି ସରୁ ଦେଖିବା ଦେଖିବା ସେ ଅନଲାଇନ ରେ ସବୁ ଆଜିକାଲି ତ ସବୁ ମାନେ ଘରେ ବସି ବସିକି ଇଏ କରିବା ମାନେ କାମ କରିବା ପାଇଁ ପୁରା ସୁବିଧା ହେଇଗଲାଣି
ହଁ
ଆଉ ଖରାାରେ ବି ବାହାରିବାକୁ ପଡିବନି କାମ ଯୋଗୁ ଏ ଅନଲାଇନ ରେ ତ ସବୁ କାମ ଫାମ ହେଇଯାଉଛି ଆଉ ଏଥର ଦେଖିବା ମାମା କୁଛି ପଢାପଢି ସରିଲ ମୁଁଣ ଦେଖିବି ଆଉ
ଆଉ ତୁ ଯଦି ବି ଚାହିଁବୁ ମାନେ ଯେଉଁ ଟିଚିଂ ଲାଇନ୍ରେ ଯାଇପାରିବୁ ମାନେ ଟିଚିଂ ଲାଇନ୍ରେ ଗଲେ ତୋ ପାଇଁ ବି ଭଲ ଝିଅ ପିଲାଙ୍କ ପାଇଁ ବହୁତ ଟିଚିଙ୍ଗ ଲାଇନ୍ଟା ବି ବହୁତ ଭଲ ନହଲେଜଉ ମେଡ଼ିକାଲ ଲାଇନ୍ ଯେମିତି କହିଲୁ ନର୍ସିଂ ହେଉ କି ଅଲଗା ଲାଇନ୍ ଅଛି ମେଡ଼ିସିନ ଡିପାର୍ଟମେଣ୍ଟର ସେସବୁ ଲାଇନ୍ ବି ବହୁତ ଅଛି ଫାର୍ମାସି କି ଫାର୍ମାସି କି ଗୋଟେ ଏମ୍ ଫାର୍ମା ବି ଫାର୍ମା ଏସବୁ ବି ବହୁତ ଡିପାର୍ଟମେଣ୍ଟ ଅଛି ସେ ରିଲେଟେଡ଼୍ ବି ତୁ ଯଦି ଚାହିଁବୁ କିଛି କୋର୍ସ କରିପାରିବୁ ଦୁଇ ବର୍ଷିଆ କୋର୍ସ କଲେ ବି ତୁ ଦୁଇ ବର୍ଷ ମାତ୍ର ପଢ଼ିବୁ ଆରାମସେ ମାନେ ଷ୍ଟାର୍ଟିଂଟା କୋଡ଼ିଏ ହଜାର ପଚିଶ ହଜାର ଦରମା ଷ୍ଟାର୍ଟିଙ୍ଗ ରହୁଛି କିଛି ମାନେ ଏଇ ଲାଇନ୍ଟା ବି ଭଲ ଡିମାଣ୍ଡ ରହୁଛି ଆଜିକାଲି ତ ମେଡ଼ିକାଲ ଲାଇନ୍ଟା ସବୁଠୁ ବେଶୀ ଡିମାଣ୍ଡ ରହୁଛି ଅନ୍ୟ ସବୁ ଲାଇନ୍ ତୁଳନାରେ ଆଉ ଏଇସବୁ ଜିନିଷ ବି ଚାହିଁବୁ ବି ତ କରିପାରିବୁ ତ ସବୁଠୁ ଭଲ ହବ ଏମ ଫାର୍ମା କରିଦେବୁକଆହୁରି ଭଲ ହବ ଏମ ଫାର୍ମରେ ବହୁତ ଡିମାଣ୍ଡ ରହୁଛି। ଆଉ ଏସବୁ ଜିନିଷ ଯଦି କଲେ କରିବୁ ନହେଲେ ତୁ ଯଦି ଚାହିଁବୁ ଲ ଲ ବି କଲେ ଭଲ ହବ ତୋତେ ଲ ଟା ଭଲ ଲାଗେ କି କରିବା ପାଇଁ?
ହଁ ଲ ଟା ହେମତି ଭଲ ଲାଗେ ସେ ଓକିଲ ଫକିଲ ଇଏ ଟା ଆଉ।
ହୁଁ ସେସବୁ ଜିନିଷରେ ବି ଚାହିଁବୁ ବି କରିବା ପାଇଁ କରିପାରିବୁ ମତେ କିନ୍ତୁ ଏ ଯୋଉ ଅନଲାଇନ ଅଇଟି ସେକ୍ସନ କାମ ଗୁରା ମତେ ଟିକେ ଭଲ ଲାଗେ।
ହୁଁ ସେଟା ପୁଣି ସହଜରେ ମାନେ ପୁରା ସୁବିଧା ବି ଇଏ ହେଇଯିବ କାହିଁନା ଖରାକୁ ବାହାରିବାକୁ ପଡିବନି ସେ ଘରେ ବସିକି ବି କାମ କରିପାରିବ ସବୁଠୁ ଇଏ ସହଜିଆ।
ହୁଁ ସଫ୍ଟଓୟାର ଲାଇନ ଯଦି ଚାହିଁବୁ କି ତୋ ସାଙ୍ଗମାନେ ବି ଯିଏ ଯୋଉ ଲାଇନ ଅଛନ୍ତି ସମସ୍ତଙ୍କୁ ସବୁବେଳେ ବୁଝାବୁଝି କରିକି ଯଦି ଚାହିଁବୁ ବି କୋଉ ଲାଇନକୁ ଯିବା ପାଇଁ ସମସ୍ତଙ୍କୁ ବୁଝେଇକି କନଫର୍ମ ହେଇ ଗୋଟେ ଲାଇନ କି ଗଲେେ ବହୁତ ଭଲ ଆଜିକାଲି ସବୁ ଲାଇନରେ ଜବ ର ଭଲ ଫିଲ୍ଡ ଅଛି। କିନ୍ତୁ ନିଜେ ଯା କରିକି ରହିପାରିଲେ ସେ ହେଲା ସେଇଟା ବହୁତ ବଡ଼ କଥା ଏମିତିରେ ବି ଇଞ୍ଜିନିୟରିଂ ପିଲା ବହୁତ ମାନେ ଗଣ୍ଡା ଗଣ୍ଡା ସବୁବେଳେ ବୁଲୁଛନ୍ତି ମାନେ ପାଠ ପଢ଼ିଯାାନି କିନ୍ତୁ ଚାକିରରି ନାହିଁ ବେକାରୀ ସମସ୍ୟାରେ ବୁଲୁଛନ୍ତି ତମର ଏବେ ଗାଁ ଗହଳିରେ ଥିବେ ସେମିତି ତୁ ବି ଦେଖୁଥିବୁ ତମ ଇଏରେ ଥିବେ ବହୁତ ଇଞ୍ଜିନିୟରିଂ ପିଲାମାନେ ବୁଲୁଛନ୍ତି ବେକାରୀ ହେଇକି ସେମିତି କେହି ଅଛନ୍ତି ନା?
ହଁ ଏମିତି ତ ବହେ ଅଛନ୍ତି ଏଗୁରା ସବୁ ଆଜିକାଲି ସେ ଆଉ କେହି ଜାଣି ବି ପାରୁନାହାନ୍ତି ଗୁରେ ଗୁରେ କେମତି କଣ ଚାକିରି କଣ ଇଏ ଏମତି ସେଇଥିପାଇଁ ଗୁଡି ଗୁଡି ସେମିତି ବୁଲୁଛନ୍ତି ସେମିତି।
ଓହୋ। ଆଉ।
ଆଉ ଆଜି କଣ ରୋଷେଇ ହେଇଛି?
ଆମର ଆଜି ଏ ପର୍ଯ୍ୟନ୍ତ ତ କିଛି ରୋଷେଇ ହେଇନି ଆଉ କଣ କହୁଥିଲେ ଆଜି ଯେହେତୁ ରବିବାର ଅଛି କିଛି ମାନେ ଆମିଷ କରିବେ ବୋଲି କହୁଥିଲେ ସେଇ ରିଲେଟେଡ ଭାତ ଆମର ବସିଛି ଖାଲି ଆଉ କିଛି ହେଇନି କରାଯିବ ଆଉ ଦଶଟା ହେଇନି ଦଶଟା ବେଳୁ ଆରମ୍ଭ ହବ। ଆଉ ସେ ଘଣ୍ଟେ ଦି ଘଣ୍ଟା ଭିତରେ ତ ରୋଷେଇ ସରି ଯାଉଛି ଆଉ କହୁଥିଲେ କୁଆଡେ ଗୋଟେ ଯିବା ପାଇଁ ସେ ଅଛି ତାଙ୍କର ଜଣଙ୍କର ବନ୍ଧୁଘର ଅଛି କାହାର ଗୋଟେ ଏକୋଇଶିଆ ଅଛି ତ ସେଥିପାଇଁ କହୁଥିଲେ ଦିଟା ତିନିଟା ବେଳୁ ଯିବେ ଏ ନର୍ମାଲି ଖାଲି କଣ ଟିକେ କରିକି ଖାଇ ଦେଇେକି ଯିବେ ହେରି ଚାରିଟା ବେଳୁ ବାହାରିକି ଆଉ। ତ ସେଥିପାଇଁ ବେଶୀ କିଛି ରୋଷ ଆରମ୍ଭ ହୋଇନି ଏପର୍ଯ୍ୟନ୍ତ ଆଉ ତମର ସବୁ ଯେଉଁ ସାଙ୍ଗମାନେ ଅଛନ୍ତି ସେ ଯେଉଁ ଟେକ୍ନିକାଲ୍ ଲାଇନ୍ ନହେଲେ ଏଇ ଯଉ ଡିଜାଇନର୍ ଲାଇନ୍ ବି ଗଲେ ଆହୁରି ଭଲ ଅଛି।
ହଁ ମତେ ସବୁ ଡିଜାଇନ ରେ ବି ବହୁତ ଭଲ ଲାଗେ ମୁଁ ମୋ ମାମା କ କହିଥିଲି କହିଲି ମାମା ଏଇ ଡିଜାଇନ ଲାଇନ ରେ ଯିବା ପାଇଁ ସେ କହିଲା ହଁ ଯାଉନୁ ମୁଁ ସବୁ ସବୁ ଚିତ୍ରଫିତ୍ର ମାନେ ଏମିତି ସବୁ ଡିଜାଇନ ଫିଜାଇନ କରେ ମୋ ମାମା କହେ ହଁ ସେଇ ଏଇ ଲାଇନ ରେ ତ ପାଠ ପଢିଲେ ହବ ମୁଁ କହିଲି ହଁ। ସେଇଟା ପ୍ଲସ ଟୁ ପରେ ଦେଖିବା ଆଉ।
ହୁଁ ସେଇଟା ଅଛି ଏଇ ଲାଇନରେ ପାଠ ପଢ଼ିବାକୁ ହେଲେ ଫାଷ୍ଟ ଆମକୁ ଗୋଟେ ଭଲ ମାନେ ରେପୁଟେଡ଼୍ ଆର୍ଟ କଲେଜରେ ଇଣ୍ଟରଭ୍ୟୁ ଦେବାକୁ ପଡ଼େ ଯଦି ଆମେ ଯଦି ଚାହୁଁଛେ ଏଇ ଲାଇନରେ ପଢ଼ିବା ପାଇଁ ଏଇ ଯଦି ଇଣ୍ଟରଭ୍ୟୁ ଦେବା ଯଦି ଇଣ୍ଟରଭ୍ୟୁ ଆମର କ୍ୱାଲିଫାଏ ହେବ ତାପରେ ଆମେ ଯାଇକି ସେ କଲେଜରେ ମାନେ ଆମର ଆଡ଼ମିସନ୍ କରିପାରିବୁ ଆଉ ସେମିତି ମାନେ ବହୁତ ପିଲା ବହୁତ ପିଲା ବିଙ୍କର ଆର୍ଟ ପସନ୍ଦ ନା ତ ସେମାନେ ସମସ୍ତେ ତାଙ୍କ ଭିତରେ ତୁମର ସିଲେକ୍ସନ୍ ହେଲା ତାେ ଯାଇକି ତମେ ସେ କଲେଜରେ ପଢ଼ିପାରିବ ତାପରେ ଆର୍ଟ ଲାଇନରେ ବି ବହୁତ ମାନେ ଡିମାଣ୍ଡ ରହୁଛି ଭଲ ଭଲ ସ୍କୁଲ ହେଉ କି କଲେଜ ହେଉ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ଯେମିତି ଆଦର୍ଶ ସ୍କୁଲ ଏମାନଙ୍କର ବି ତୁମେ ରହିକି ମାନେ ଆରାମସେ ସେଟେଲ ହେଇପାରିବ ଯାହାର ଦରମା ଷ୍ଟାର୍ଟିଙ୍ଗ ହେଉଛି ଷାଠିଏ ସତୁରି ହଜାର ମୋର ବି ଗୋଟେ ସାଙ୍ଗଟେ ଏଇ ଆର୍ଟ ଲାଇନରେ କଲେଜ ରେ ଫାଷ୍ଟ ଇଣ୍ଟରଭ୍ୟୁ ଦେଇକି ରହିଲା ଦୁଇ ତିନି ବର୍ଷ ପରେ ସେ ଡାଇରେକ୍ଟ ଆଦର୍ଶ ଆମର ଥାଏ ସ୍କୁଲ। ସେଣ୍ଟ୍ରାଲ ଗଭର୍ଣମେଣ୍ଟ ର ସେଇଠି ପକେଇଲେ ଡାଇରେକ୍ଟ ତାର ପୋଷ୍ଟିଂ ହେଲା ମାନେ ଆରମ୍ଭରୁ ଦରମା ତାର ଷାଠିଏ ହଜାର ପୋଷ୍ଟିଂ ସେ ପାଇଲା ମାନେ ଦେଖ ଆର୍ଟରେ ବି ଏତେ ମାନେ ଦରମା ଭଲ ଅଛି ତାପରେ ଗଭର୍ଣ୍ଣମେଣ୍ଟ ଚାକିରି ଆଜିକାଲି ତ ଗଭର୍ଣ୍ଣମେଣ୍ଟ ଚାକିରିର ବହୁତ ଇମ୍ପର୍ଟାଣ୍ଟ୍ ସବୁ ଲୋକ ବି ସେମିତି ସେଟେଲ ହେବାକୁ ଚାହୁଁଛନ୍ତି କିନ୍ତୁ ସମସ୍ତେ ଜାଣିପାରୁନାହାଁନ୍ତି ଆକଚୋଲି ପ୍ରପର ଲାଇନ୍ ଟା ଆଉ ତୁ କଉ କଉ ଲାଇନ୍ ଯିବାକୁ ଚାହୁଁଛୁ ତୁ?
ମତେ ତ ସେଇ ଆର୍ଟ ଲାଇନ ଟା ବହୁତ ଭଲ ଲାଗେ ମାନେ ସେଇ ଇଏରେ ମତେ ଆର୍ଟ ଟା ବି ବହୁତ ଭଲ ଲାଗେ ମାମା କହିଛି ତ ସେଇଟା କରିବା ପାଇଁ ସେ କହିଲ ହଉ ପ୍ଲସ ଟୁ ପଢିସାରେ ଦେଖିବା କେତେ କଣ ପଢିବ ଆଉ।
ହୁଁ ହୁଁ ତୁ ଯଦି ଚାହିଁବୁ ମୋର ବି ସାଙ୍ଗ ଅ ଅଛନ୍ତି ଚିହ୍ନା ତାଙ୍କୁ ବି ମୁଁ କହିକି ସେ ଏଇ ଯେଉଁ ଆର୍ଟ କଲେଜରେ ମାନେ ଆଗେ ଇଣ୍ଟରଭ୍ୟୁ ଦେବାକୁ ପଡ଼ିବ ଯଦି ଇଣ୍ଟରଭ୍ୟୁ କ୍ୱାଲିଫାଏ ହେଇଗଲୁ ତାହେଲେ ତ ଭଲ କଥା ବେଶୀ ନାହିଁ ମାସକୁ ସେ କଲେଜ ବାଲା ମାସକୁ ଟଙ୍କା ତିନି ହଜାର ନେବେ ଆଉ ତା ବାଦରେ ତମର ନିଜର ରହିବା ଖାଇବା ଖ ସବୁ ଅଲଗା ସେଇଠି ବି ଭଲ ଭଲ ଟିଚର୍ ଅଛନ୍ତି ସେ ତୁମକୁ ପ୍ରପର୍ ଆର୍ଟ ଶିଖେଇବେ କଣ କେମିତି କରାଯାଏ କେଉଁ ଲାଇନ୍ ଟା ନେଲେ କଉ କଣ କେମିତି ହୁଏ ସେ ବିଷୟରେ ମାନେ ସେ ପ୍ରପର୍ ତୁମକୁ ଆଇଡ଼ିଆ ଦେବେ ଯାହାଫଳରେ ତୁମର ଆର୍ଟଟା ଆହୁରି ମାନେ ଭଲ ହେଇପାରିବ ଆଉ ସେମାନେ ବି ମାନେ ଆର୍ଟ ଲାଇନ ବହୁତ ମନେ ରେପୁଟେଡ଼୍ ପ୍ରଫେସର ଥାଆନ୍ତି ମାନେ ତମେ ବି ଛିଡ଼ା ହୋଇଥିବା ପୁରା ଆକୁରେଟ୍ ଚିତ୍ରଟା ସେମାନେ କରିଦେବେ। ତ କିଛି ମାନେ ମାନେ ତୁମେ ତାଙ୍କଠୁ ବହୁତ ଜିନିଷ ଶିଖିପାରିବ ସେମିତି ବି ତୁମେ ଚାହିଁଲେ କରିପାରିବ ଆମର ତ ଏ କଲେଜ ଆମର ପାଖାପାଖି ନାହିଁ ଆମର ସବୁ ପୁରା ଭୁବନେଶ୍ୱରରେ ଅ ଅଛି ସବୁ ସେସବୁ କଲେଜ କଟକରେ ଥିବ ନଥିବ ମୁଁ ଜାଣି କିନ୍ତୁ ଭୁବନେଶ୍ୱରରେ ରେପୁଟେଡ଼୍ କଲେଜ ମୁଁ ଜାଣିଛି ଦୁଇଟା ସେମିତି ଅଛି ଆଉ ତୁ ଯଦି ଚାହିଁବୁ ମୁ ସେ ସବୁ ମୁଁ ତୋତେ ନମ୍ବର ଦିଆଯିବି ତୁ କଣ୍ଟାକ୍ଟ କରି କଥା ହେଇଯିବୁ ଆଉ ନା କଣ କହୁଛୁ? ମୁଙ୍କ ଯେହେତୁ କଣ୍ଟାକ୍ଟରେ ମୁଁ କହିଲି ତୁ ଯଦିହିଁବୁ ତାହେଲେ ମୁଁ ତୋତେ ସେ ନମ୍ବର ଦେଇଦେବିୁ କଣ୍ଟାକ୍ଟ କରି କଥା ହେଇଯିବୁ ଯଦି କଲେଜରେ ପଢ଼ିବାକୁ ଚାାଉଛୁ ତାହେଲେ ସେଇ କଲେଜରେ ମୁଁ ଦେଇଦେବି ନମ୍ବର ତୁ ଆଡ଼ଥୋର ବୁଝିକି ଇଣ୍ଟରଭ୍ୟୁଟା ଆଗେ ଦେଇଦେ ନା କଣ କହୁଛୁ?
ହଁ ହଁ
ହଉ ତୁ ତାହେଲେ ତମ ଘରେ ବୁଝିବି ମତେ କହିବୁ ଆଉ
ହଁ
ହଉ ମୁଁ ତାହେଲେ ଏବେ ରଖୁଛି ନହେଲେ ପରେ କେତେବେଳେ ଫାଙ୍କା ହେଇକି ମୁଁ ଦେଖିବା ନହେଲେ ବୁଝିକି ତୋତେ କହିଦେଇକି ନହେଲେ କେତେବେଳେ ଦେଖିବା ମୋ ସେ ନମ୍ବରଟା ମୁଁ ଦେଖେ ଖୋଜିକି ନହେଲେ ହ୍ୱଵାଟ୍ସଆପେ ସେୟାର କରିଦେଇଦେବି ଦେଖିଦେବା ଆଉ
ହଁ ହଁ
ମୁଳ ଖୁ
ହଁ